ହ୍ୟାଲୋ।
କଣ କରୁଛ?
ନାଇଁ କଣ କରିବି ପ ଖାଇ ପିଇକି ମାଆ ପୁଅ ଶୋଇଥିଲୁ ଟିକେ ଗଟ ପଢ଼ଉଥିଲି ଆଉ। ତମେ?
ଆଚ୍ଛା ହଉ ମୁଁ ବି ଖାଇ ମୁଁ ବି ଖାଇକି ଆସିଲି ଏବେ।
ଓହୋ। କଣ କଣ ଖାଇବା ଥିଲା ଲଞ୍ଚରେ?
ଖାଇଲିି କଣ ଯୋଉ ଭାତ, ଡାଲି ଆଉ ହେଲା ଛୁଇଁ ତରକାରୀ ମୋ ସାଙ୍ଗ ଆଣିଥିଲା ତ ଛୁଇଁ ତରକାରୀ ସଜନା ଛୁଇଁ ତରକାରୀ ଆଉ ଆମ୍ବ। ଆଉ ପକୋଡା ମାନେ ଚିପ୍ସ ଚିପ୍ସ।
ହଁ ଆଜି ର ମଙ୍ଗଳବାର ତ ସାଧା ସବୁ ଆଉ।
ହଁ।
ହୁଁ।
ଆଉ କଣ କରୁଛନ୍ତି ସମସ୍ତେ ତମର?
ସମସ୍ତେ ବୋଲେ କିଏ ଆମେ ମା ପୁଅ ତ ଅଛୁ ଆଉ କିଏ। ଏଇ ସିଏ ଟିକେ ପଳେଇଲା ଖର୍ ସେ ଦଶଟାରେ ଗାଧେଇକି ଶୋଇପାଡିଥାନ୍ତା ପୁଅ। ସେ ଟିକେ ପଡ଼ିଲା ତା ତା ସାଙ୍ଗମାନଙ୍କ ସହିତ ଖେଳିବାକୁ ସେଠିକି ପଳେଇଲା। ଖେଳି ଖେଳିକି ଆାଇଲା ଯୋଉଠି ତ ଯାଉଛି ମାଡଗୋଳ ଲଗାଉଛି ଆଉ।
ଶୋଇଚି?
ହଁ ଶୋଇଛି ଶୋଇଛି ବୋଲି ତ କଥା ଟିକେ ହେଇ ହଉ କଣ କରିବା। ହଁ ଏବେ ଜଷ୍ଟ୍ ଶୋଇଲା।
ଆଉ କଣ କହୁଛ?
ନାଇଁ କଣ କରିବା ଭାବୁଛୁ କୁଆଡେ ବେଳେ ବୁଲାବୁଲି କରିବାକୁ ଯାଆନ୍ତି କି କଣ?
ତମ କଥା ବହୁତ ଧୀରେ ଧୀରେ ଶୁଭୁଛି।
ହଁ ନିଦ ଲାଗି ଆସୁଥିଲା ନିଦ ଲାଗିଆ ତା ପାଖରେ ଶୋଇ ପଡିଥିଲି ତ ଆଉ କାମ କିଛି ନ ରହିଲା ବଳ ଏଇ ଯୋଉ ଶୋଇପଡ଼ିଥିଲି ସେଇଥିପାଇଁ ନିଦ ନିଦ ନିଦ ଲାଗି ଆସୁଥିଲା ଆଉ।
କିଛି ନାହିଁ ତମେ ଘରେ ରହୁଛ ନା?
ହୁଁ ଏବେ ରହୁଛି ଆଉ ଛୁଆକୁ ଛାଡ଼ିିକି କୁଆଡେ ଆଇ କଣା ଜବ୍ ଫବ୍ କରିବାକୁ ଯିବ।
ଚାକିରି କରିବାକୁ ଗଲେ ଛୁଆ ପାଖରେ ଗୋଟିଏ କିଏ ରହିବା ପାଇଁ ପଡ଼ିବ ଯାହା ହେଲେ ବି।
ହଁ ତା ପାଖରେ ରହିବ ଆଉ ତାପରେ ତାର ଖୁଆ ଖାଇ ଖାଇବା ତାକୁ ଖାଇ ଖୁଆଇବ ତାକୁ ରଖିବ ଏଇ ସବୁ ଧନ୍ଦା ଆଉ।
ହୁଁ ତାପରେ ଛୁଆ ଟିକେ ବଡ଼ ହେଇଯାଉ ବଡ଼ ହେଇଗଲା ପରେ ଯେ ଯେ କେଉଁଠି କିଛି କରିବାକୁ ଚାହିଁବ କରିପାରିବ।
ହଁ। ଛୁଆ ବଡ଼ ନହେଲା ଯାଏଁ ଏବେ କଉଠି ତାକୁ ଛାଡ଼ିକି ଯିଅନ୍ତି ସିଏ ସ୍କୁଲ ଗଲା। ସେମତି ଟାଇମ୍ ମିଳିଲା କିଛି ଜବ୍ ସେଇଭଳିଆ ଟାଇପର୍ କରିପାରିବ। ଏବେ ଏଇ ଖୁନାକ କରିହବ। ତାକୁ ଛାଡ଼ିକି ଯାଇକି ?
ହଁ ତମ ଶାଶୁ ଶ୍ୱଶୁର କୋଉଠି ରହୁଛନ୍ତି ମାନେ ବାହାରେ ରହୁଛନ୍ତି କି ଘରେ ରହୁନାହାନ୍ତି?
ଉଁ ହଁ ଘରେ ରହୁଛନ୍ତି ମାନେ ଗାଁରେ ଗାଁରେ ହେଲା କେହି ନାହାନ୍ତି ନା ସେଠି ପୁଣି ଦେଖାରେଖା କରିବାକୁ କେହି ନାହାଁନ୍ତି।
ଓହୋ। ତାଙ୍କ ପାଖରେ ଆଉ କିଏ ଅଛନ୍ତି ଶାଶୁ ଶଶୁରଙ୍କ ପାଖରେ?
ସେ ଦିଇ ଜଣ।
ମାନେ ତମ ଶାଶୁ ରୋଷେଇ ଫୋଷେଇ କରିପାରନ୍ତି?
ହଁ। ସିଏ ଅଛନ୍ତି ଏଠି ଆ ହଁ ଏଇ ପାଖରେ ଜଣକ ବୋଇତାଳୁ ଡଙ୍କ। ଏ ଗଛ ଗୁଡା ଦେଖି ଦେଖିବ ନିଜେ ଲଗେଇବ ଗଛ ଗୁଡା ସେ ତେ ପାଣି ଫାଣି ଦେଇକି ଯ ଯତ୍ନ ଦବ କିଛି ଭଲସେ ଗଜରି ଗଲେ ଯୋଉ ଗଛ ବିନା ପାଣିରେ ସେ ଏମିତି ଉଠିଥିବ ସେଗୁଡ଼ାକ କହିବ ମା-ମାଡ଼ିଥିବ ଚାଷ କଲା ଭଳିଆ।
ହଁଁ ଯୋଉ ଏବେ ବର୍ଷା ହଉଛି ନା ଏବେ ଯଦି ବି ତମେ ଗୋଟେ କିଛି ବି ଗଛ ଲାଗେଇବ ଏବେ ମାନେ ସେ ବଞ୍ଚିଯିବ ଯେମିତି ହେଲେ।
ହଁ ଏଇଠି ବା ସାଇଟ ରେ ଜଣଙ୍କର ବୋଇତାଳୁ ଡଙ୍କ ଖାଲିଟାରେ ଏଇ ଯୋଉ ଜ ଭଲ ଭଳିଆ ଜାଗାରେ ଉଠିଛି।
ହ
ବୋଇତାଳୁ ଲୋକ ଏତେ ହୁଁ କଣ ନା
ଏବେ ତ କଖାରୁ ମାନେ ମଞ୍ଜି ଲଗା ହୁଏ। ମଞ୍ଜି ଲଗେଇଲେ ସେ ଯଉଟା ଗଛଟା ଉଠେ ସେ ବଡ଼ ହେଇ ହେଇ ଯଉ କଖାରୁ ହୁଏନି କି।
ହୁଁ।
ଆମେ ବି ତମ ଘର ପାଖରେ ଲଗେଇଦିଅ ଖାଲି ଦିଟା ଯୋଉ କଖାରୁ କିଣିି ଆଣିଛ ଖାଇବା ପାଇଁ ସେଇ କଖାରୁରୁ ମଞ୍ଜିକୁ ବି ଲଗେଇଦବ ସେ କ ଖାରୁ ବି ହେଇଯିବ ବଡ଼ ବଡ଼।
ଗାଁରେ ଲଗାନ୍ତି ଏଇଠି ବା ଯେଉଁଠି ଇଏ ଆମେ ରହୁଛୁ ସେଠି କିଛି ଏମିତି ନାହିଁ ସୁବିଧା।
ହଁ ଯୋଉ କଖାରୁ ତମେ କିଣିକି ଆଣିଛ ସେଇ କଖାରେ ବି ଲଗେଇଦବ ସେ ଦେଖ ବ ବଡ଼ ହେଇ ଯିବ।
ହଁ ସେଗୁଡ଼ା ବି ହେଇଯିବ ନାହିଁ କି ଏବେ ତ ଜାଗା ନାହିଁ ମୁଁ କଣ କରେ ସେ ଯୋଉ କଖାରୁ ମଞ୍ଜିରେ ଗୋଟେ ଭଜା ଭଳିଆ କରିକି ଖାଆନ୍ତି ଜାଣିଛ ନା?
କଖାରୁ ରେ?
କଖାରୁ ତା ମଞ୍ଜିରେ।
ମଞ୍ଜିରେ କେମିତି କଣ କରନ୍ତି?
ମୁଁ କେବେ ବନେଇନି ମୋର ଗୋଟେ ସାଙ୍ଗ ଏମିତି ଜଣେ
ମାନେ କ ଏ କଖାରୁ ମଞ୍ଜିରେ ଯୋଉ ଲୁଣ ଆଉ ଟିକେ ହଳଦୀ ପକେଇକି ଯୋଉ ଭାଜନ୍ତି କି?
ହଁ ସେମିତି ଭାଜିକି ଖାଆନ୍ତି ତାକୁ ଚୋପା ଛଡ଼େଇକି ବି ମାନେ କେମିତି ବେସର ଦେଇକି କରିକି ଖାଆନ୍ତି ସେମାନେ।
ଚୋପା ଛଡେଇକି ଖାଇଲେ ତ ସିଏ ତ ବହୁତ ଟାଇମ ଲାଗିବ ତାକୁ ଛଡେଇବାକୁ ପଡିବ ବସିକି।
ହଁ ନହେଲେ ଏମିତି ଭାଜିକି ଖାଇଦବା ଭଲ ଲୁଣ ହଳଦୀ ପକେଇକି ଯେମିତି ଆମେ ନର୍ମାଲ ଭଜା କରୁଛନ୍ତି ସେମିତି ଭଜା କରିକି ଖାଇଦେବ ସିଏ ଭଲ ଲାଗିବ।
ହଁ ସେଟା କି ବହୁତ ଭଲ ବି ମାନେ ସେଥିରେ ବହୁତ ଭିଟାମିନ୍ ଅଛି।
ହୁଁ ପର ଇଏ ମଞ୍ଜି ଟା କିଣିକି ଖାଆନ୍ତି ନା ସେଇ ମଞ୍ଜିର ରେଟ୍ ପ୍ରବଳ। ବୋଇତାଳୁ ମଞ୍ଜିଟା ରେଟ୍ ଅଧିକ ନଥାଏ କି।
ତମେ ତ ରହୁଛ ବାହାରେ ନା?
ହଁ।
ଆଉ କଣ କହୁଛ ତମ ଦେହ ଠିକ ଅଛି?
ଦେହ ଠିକ ଠାକ୍ ତମର?
ହଁ ଭଲ ଅଛି। ଘରେ ଏବେ ଟିକେ ବାବାଙ୍କ ଦେହ ଭଲ ନଥିଲା ତ ସିଏ ହୁଁ। ତାଙ୍କର ଗୋଡ଼ ଆକ ମାନେ ଟିକେ କଣ କହିଲ ଗୋଡ଼ ତାଙ୍କର ଟିକେ ଗୋଟେ ଜାଗାରେ ଗୋଟେ ଫଟ ଫୋଟକାଟେ ହେଇଥିଲା ତ ସେଇଟା ହଉଛି ଟିକେ ମାନେ ଖନ ଟିକେ ଅଧିକ ଦିନ ଯେମତି ହେଇଗଲା। ଆଉତ ସେ ସେମିତି ରହିଲା ତାପରେ ଡକ୍ଟର ମାନେ ଗୋଟେ ଦେଖେଇଥିଲେ ମେଡ଼ିସିନ କିଛି ଔଷଧ ଖାଇଥିଲି ତ ଖାଇଥିଲି ସେଟା କମି ନଥିଲା। ସେ ଫୋଟକାଟା ଟିକେ ବଡ ହେଇଯାଇଥିଲା ଖଣ୍ଡିଆ ହେଇଯାଇଥିଲା ଗୋଟେ ତାପରେ ହେଲା
ଖଣ୍ଡିଆ କିଛି ଲୁହା ବାଜିକି ଖଣ୍ଡିଆ ହେଇଥିଲା।
ନା ନା ନା ସେଟା ଉଠିଥିଲା ଗୋଟେ ଫୋଟକା ଭଳିଆ ଉଠିଥିଲା।
ଓହୋ।
ଆଉ ତାପରେ ସେଟା ବି ଯେମିତି ଭଲ ନହେଲା। ତାପରେ ଆଉଥରେ ଦେଖିବା ହେଲା ପୁଣି ସେଟାକୁ ସେଥିପାଇଁ ଟିକେ ଭଲ ନଥିଲା ଏବେ ଟିକେ ଭଲ ହେଇଗଲାଣି। ଖାଲି ଟିକେ ଚାଲିଲା ବେଳକୁ କି ଗାଡି ଫାଡି ଚଲେଇଲା ବେଳେ ଟିକେ ସେ ଫୁଲି ଯାଉଛି ଗୋଡଟା।
ହଁ ଏଇ ତ ବୟସ ହେଲା ମାନେ ସେୟା ଆଉ ବୟସ ହେଲା ମାନେ ଦେଖିବ ଆଜିକାଲି ବୟସ ଟିକେ ହେଇଗଲେ ଚାଳିଶ ପଚାଶ ବର୍ଷ ପରେ। ଏ ଆଣ୍ଠୁ ଗଣ୍ଠି ଗୋଡ଼ଟା ଯାହାବି ହେଲେ ବାହାରୁଛି ମୁଁ
ହ ହଁ ତାପରେ ଆମେ ବି ଯଦି ସେତିକି ବୟସକୁ ଆମେ ଗଲା ବେଳକୁ ଆମ ଚାଲି ପାରିବାନି। ଆମର ତ ଆଜିରୁ ବି ମାନେ ଅଣ୍ଟା ଫଣ୍ଟା ଧରୁଛି ପୁରା।
ଅଣ୍ଟା ଫଣ୍ଟା ମୋର ତ କହିବ ମୁଁ ତ କାହାକୁ କି ଯଦି ବସିଥିବି ଏମିତି କେବେ ଗୋଟେ ଖିଆପିଆ ଏପଟ ସେପଟ ହେଇଯାଇଥିବ ମୋର ଏସିଡିଟି ଭାରିଜିବ ନହେଲେ ସେ ଗୋଡ଼ ହାତ ଯାହା ହବ ଏଇଭଳିଆ ଟାଇପ ର ଆମକୁ ବୟସ ହେଇ କେତେ ତିରିଶ କଣ ହେଲାଣି?
ହ ନା ମ ଆମକୁ ତିରିଶ କୋଉଠି ହେଲାଣି?
ମୋତେ ଅଠେଇଶି ଚାଲିଚି ଅଠେଇଶି ପୁରିକିି ଅଣତିରିଶି ଚାଲିଲା
ହଉ ତମେ କଣ ମାନେ ଆଜି କଣ କରିବ ଏବେ?
ଉଁ ଏବେ ଏଇ କଣ କରିବି ଏ ଖାଇ ଖାଇଲି ଟିକେ ଗ ଗଡ଼ପଡ଼ ହେବି ପୁଅକୁ ଯଦି ପୁଅ ଶୋଇଲା ଦେଖିବା ଘର କାମ କଣ ସବୁ ଝାଡ଼ୁ ହବ ସେ ଶୋଇଲେ ହିଁ ତ ମୁଁ ଯାହା କାମ କରିବି ନହେଲେ ନା କଣ କରିବା ତମେ?
ହଁ ତମେ ଖରା ବେଳେ ଶୋଇ ବି ପାରୁନଥିବ?
ହଁ ଶୋଇ ପଡେ ସିଏ ଯଦି ଭଲ ସେେ ଶୋଇଲା ମାନେ କଣ୍ଟିନ୍ୟୁସ୍ ଯଦି ଚାର ଦି ଘଣ୍ଟା ପାଖାପାଖି ଶୋଇଲା ତାହେଲେ କାମ କାମ ସାର ଦେଇକି ଆସିକି ଯଦି ଶୋଇଥିବ ତାହେଲେ ମୁଁ ସେଇଠି ଶୋଇପଡେ ନହେଲେ ଏମିତି ଆଉ ଶୋଇପାରେନି ଯେ ସେତେବେଳେ ବେଶୀ ଛୋଟ ଥିଲା ସେତେବେଳେ ଶୋଇପାରେନି ମୁଁ
ହଁ।
ଏବେ କଣ ତ ନିଦଟା ଟିକେ ଗାଢା ହେଲାଣି ମାନେ ବେଶୀ ଟାଇମ୍ ପର୍ଯ୍ୟନ୍ତ ଶୋଇପାରୁଚିି ବୋଲି କଣ ଶୋଇପାରୁଚି ନହେଲେ ସେବେ ମାନେ ପନ୍ଦର କୋଡ଼ିଏ ମିନି୍ଟି ଶୋଇଥିବ ଉଠି ପଡିବ।
ହଁ।
ଟିକେ ଯଦି କଣ ଖଡ଼୍ କିନା ହବ ସିଏ ଉଠି ପଡିବ ଆଉ।
ଉଠିଗଲେ ତୋମେ ବି ଉଠିଯିବ ଯାଉଥିବ ତା ସହିତ ଆଉ।
ହୁଁ, ଛୁଆ ଉଠିଲା ମାନେ ଉଠିବ ତ ତୋମେ ଆଉରୁ ତୋମର ଉଁ, ତୋମେ ଗୋଟିକିଆ ଝିଅ ନା ହେଲା ତୋମ ଭାଇ ହେରିଆ କିଏ ଅଛନ୍ତି?
ନା ମୋର ଅଛି ଗୋଟେ ଭାଇ।
ବଡ଼ ଭାଇ?
ନା ଆମର ଗୋଟେ ସାନ ଭାଇ ଅଛି, ଆଉ ମୁଁ ବଡ।
ଉଁ, ହୁଁ।
ଆଉ ଆମ ଘର ବିଷୟରେ ତ ତୋମେ ଜାଣିଥିବ ଆଉ।
ଆଁ, କଣ କହିଲ?
ମୁଁ କଇଲି ଯେ ଆମ ଘର ବିଷୟରେ ତ ତୋମେ ଜାଣିଥିବ।
ନା ଦେ-ହୁଁ, ନା ମୁଁ କଣ ଜାଣିଲି ଏଇ ଇଏ ସିଙ୍ଗଲ୍
ମାନେ ଆମ ଘଲେ ତ ମୋ ବାବା
ହଁ ତୋମ ବାବା ମା ତୋମେ ଆଉ ଭାଇ ତ ଆଉ ସେତିକି ଯାହା କହିଥିଲ। କହିଲ ଯେ ସେତିକ।
ଜେଜେ ଅଛନ୍ତି, ଜେଜେମା ନାହିଁ।
ଓ ଜେଜେ ତୋମର ଅଛନ୍ତି?
ହଁ ମୋ ଜେଜେ ଅଛନ୍ତି, କିନ୍ତୁ ଜେଜେମା ନାହିଁ।
ହଁ ଜେଜେମା ମୋର ଜେଜେମା ଜେଜେବାପା ନାହାନ୍ତି।
ଆଉ ଦେଖିଛ ନା ଦେଖିନ ତୋମେ?
ହଁ ଆମେ ଦେଖିଛୁ ଆ, ଯାହାହେଲେ ତାଙ୍କ ଜେନେରେସନ୍ ଲୋକ ଏ ଯାଏଁ ବି ଆମେ ଦେଖ ଖିଲା ଯାଏଁ ରହିଥିଲେ, ଆମ ଜେନେରେସନ୍ ଆମେ ଏତେ ଯାଏଁ ରହିବା। ଆଜିିକାଲି ତ ଆଜିକାଲି ତ ଯୋଉ ଉଁ, ସେ ଚାଳିଶ ପଚାଶ ଡେଇଁଲା ମାନେ ସେତିକି ବଡ କଥା।
ଇ-ହଁ ପଚାଶେ ଷାଠିଏ ତ ବହୁତ କମ୍ ଛାଡ। ମାନେ ଚାଳିଶି ପରେ ତ ରୋଗ ଅଲଗା ପ୍ରକାର। ରୋଗ ଚାଳିଶ ଯାଏ ଯାଉନି ତିରିଶ ପରେ ରୋଗ।
ତିରିଶି ଧଇଲା ମାନେ ସେ କୋଲେଷ୍ଟ୍ରନ୍, ଡାଇବେଟିସ୍ ଏଇଗୁଡ଼ା ସବୁ ଆଉ ବାହାରୁଛି।
ଆଚ୍ଛା ହଉ ତୋମେ କଣ କର ମୁଁ ରଖୁଛି।
ହଁ, ହଁ ବାଏ।
ହଁ।